ହୁଁ
ହ୍ୟାଲୋ ମ୍ୟାଡ଼ାମ ନମସ୍କାର
ହୁଁ ହୁଁ ଆଉ କେନ୍ତା ଅଛନ୍ତି।
ଆଉ ତ ବଢିଆ ଅଛେ ଆଉ ଆପଣ।
ନୁ ଭଲ ଆଉ ଆପଣଙ୍କ ଆଡେ ସେଲା କାମ କନ୍ଦ ଚାଲିଛି
କ୍ୟା କାମ୍।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
କିଛି ନୁହେଁ ପରା ହେନ୍ତାନ ଅଛି।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
ନା ସବୁ ହେବାର କାଣା କହୁଛନ୍ତି ଯେ କ୍ଲିୟରଲି।
ଏଥଲ କଣ ତ କେନ୍ତା ଚାଲିଛି ଦଦି କହୁନଛନ୍ତି ସେ
ଆମର ନା ଠିକ୍ ଠାକ୍ ଚାଲିଛି। ସବୁ ତ ଭଲ ଚାଲିଚେ ଏଫେଲେମ୍ ଫେଲ୍ମବନା ହଉଛେ ଛୁଆ ମାନଙ୍କର ଲାଗି ଭାଷା ର ଆଉ ମେଥ ର। ଆଉ କେ ତମରଆଡେ ଯେ କେନ୍ତା।
ଆମର ଆଡେ ପିଲମ ବନଚନ୍ତି। ଆମର ସବୁ ଲେସନ୍ ପ୍ଲାନ୍ ଇଏ କରିବେ ରିଟାଡ ମେଣ୍ଟ। ଛୁଆମାନଙ୍କୁତି କର ମାନେଣ୍ଡା କରିେ ପର କହ ଲ ଶିଖ କହୁଛନ୍ତି ଟାଙ୍କିବେ। ମାନେ ସେ କଣ କର ଆମର ଲେସନପ୍ଲାନ୍ ଖାଲି ହେଲାଣି ନାଇଁ। ତିନ୍ ଟା ସି। । ଖାଲି ତୋଡି ପେପକି ନଈ। ମାଧ୍ୟମରେ ହଉ କି ଡଗ ମାଧ୍ୟମରେ ହଉ। । ସମାନେ ଜିନିଷ ବହିିଛି।
ଓହୋ ହଁ।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
ପଢିକି ଦେଖିଲେ କାଣା ଜାନିବି କିଛି ନାଇଁ ଜାନିବି ହେଲେମ ବନେଇ ସ। ଯେ ସମସ୍ତଙ୍କର ଟା ସମାନ ନା। ନା କେତେ ଜଣ ପଢି କରିବି ଜାନ୍। କେତେ ଜଣ ଦେଖିକରି ବି ଜାନିବେ କେତେ ଜଣ ଖେଲିକି ବି ଜାନିବେ କେତେ ଜନ ଟିଏଲେମ୍ ଜା। ଏଲେମ୍ ଜାନି ମାନେ ଖେଲିକି ବି ଜାନିବେ। ଏଇ ଜଣ ନଚା ଜାଗାରେ ବି ଜାସନ୍ ତ ସମସ୍ତଙ୍କର ଗୋଟେ ଅଲଗା ଅଲଗା ନା।
ହୁଁ।
ଆଉ ତମର ଆଡେ ଯେ କେନ୍ତା ଖରା ହଉଛି।
ରାତା ନା କନନ ପ୍ରପଗଲା କରରା ବତାାନଇ ସେତା ଙ୍ଗ କିି ଫର୍ଟି ଫାଇ ଫଟି ସେଭ ଡିଗ୍ରୀି ପ।
ଆମରି ନ ବି ବହୁତ। ବହୁତ ଗରମ ଏକ୍ସେସ ନା କହନ ଦିହେଁ ଖରାପ ହେଇଗଲା ନା ଖରା ଲାଗି।
ଖରା ଟା ଗୋଟେ ଏରିଆ ବୋଲି ସବୁ ଏରିଆା ଖରାଟା ହେଲା
ବୁଝି ପାରୁନି
ଖରା ଟା ବିତିଗଲା ବର୍ଷା ଟା କେନ୍ତା ହେବା ଜିତିଗନି
ହୁଁ ଖରା ତ ବହୁତ ହି ଯେ ବର୍ଷା ବି ଏଇଥର ବହୁତ ହି ହେବା ବହୁତ ଖରା ହେଇଛି ଏଇଥର।। ଆଉ କାଣ ଖାଇଲେ?
ଆଜି ଚିଙ୍ଗୁଡି ଭେଣ୍ଡି ଆଲୁ ଭଜା।
ହୁଁ ପଖାଲ ଦହି ପେଟରେ
ହୁଁ ହୁଁ।। ଆଉ ଖରା ମାସ ତ ଯେନ୍ତା ହେଲା ପନ୍ଦର ମିନିଟ ଥରେ ଥରେ ଦଶ ମିନିଟ ଥରେ ଥରେ ପାଣି ପିଇବ ତ ଶଥିଲ ବ
ଏଟା ତ ପାଣି ନା ପିଇଲେ ବେଲେ ଗରମ ହେଲା ଏଇଟା ଜା ପାଣି ପୁରା ପାଞ୍ଚ ମିନିଟେ ଟିକେ ଟିକେ ପିଇବେ ନା ଏଇଟ ଝାଡା ବାତି ହେଇଯିବେ ଦିନ ଗରମ ହଉଛି।। ଆଉ ଖରା ମାସଛି କିଛି ସ୍ପସିଆଲ ଦହି ଫହି କିଛି ଲସି ଫସି ବନା ହଉଛି କି ନା ବନାହବା।
ତାପରେ ବର ହେ ନବାର କଥା ଆପଣ କେନ୍ତା ଆସୁଛନ୍ତି କେତ
ଚିଙ୍ଗଡି ଚିଙ୍ଗଡିଚ ମତେ ଖାଇବା ଲ ଭଲ ଲାଗେ ଘର ଲୋକ ବାଧ୍ୟ କରସନ୍ଦ ଯେ ଖାଇସ ତ କଟା ମୁ ନଖିସିନା ମୁ ଗୋବି ହେଇଯାଇସି ହୁଁ।
ବାବାର କସଷ୍ଟ ଟା ଖଣ ତୁଇ
ଦାନଭାତ ପ୍ରୋସେସ ଟ ଆଗରୁ ତ ଚିଙ୍ଗୁଡିିକ ଟିକେ ଆଣିବେ ସୁୁଖା ଚିଙ୍ଗୁଡି କହୁଛନ୍ତି କି ପଚା ଚିଙ୍ଗୁଡି କହୁ ପଚା ଚିଙ୍ଗୁଡିିକ ଆଣିକିରି ଆଗ ତାର ସେଟା ବାଲ ଟିକେ କା ବ କାଟିକିଟା ଦେବେ ଆଗଡ ତାର ମୋ ଟାଖଛି ଅଲଗା ବି ବଲେ ଅଲଗେଇ ଦେବେ ନ ଅଧା ଲୋକ ଅଛନ୍ତି ଯେ ବିନା ଅଲଗେଇକିରି ବି ଭଜା କରିକିରି ଖାଇସନ୍ ହୁଁ ଆମେ ତ ମୁଇ ହିଁ ତ ଅଲଗା ଦେସି ଅଲଗା ଦେଇକରି ଭଜା କରି ପୁର ତେଲ ସାଙ୍ଗେ ଦେଇକ ଭାଜି କରି ଲୁନ ସୋର୍ସୁ ମିର୍ଚା ଦେଇକରି ତେଲ ଦେଇଦ ସେ ମିର୍ଚା ଦେଇଦେସି ସୋସ ଦେଇଦସି ଆଉ ତାପରେ ଦେଇଦ ଚିଙ୍ଗୁଡିିକେ ଦେଇଦସି ତାପରେ ହଳଦୀ ଟିକେ ଦେଇଦମି ନୁନ ଟିକେ ଦେଇଦମି ମିର୍ଚାାଗୁଣ୍ଡ ଟିକେ ଦେଲେ ଦେସି ତାହେଲେ ଯେ ଆମର ଚିକେନ ମସଲା କି ମିଟ୍ ମସଲା ଟିକେ ଅଛିେ ଦେଇ ଦେଇକି ଭାଜି ଦେସି ସେତିକ ନ ତମେ ଯେ କେନ୍ତା କରସ କନା ଚାନ୍ତ କିଁ ହୁଁ।।
ହୁଁ ସେ